ହ୍ୟାଲୋ।
ଆପଣ ଏବେ ଫ୍ରି ଅଛନ୍ତି?
ହଁ।
ହଁ ମୁଁ ତ ଏବେ ଫ୍ରିରେ ବସିଥିଲି ତ ମୁଁ କହିଲ ଟିକେ ଯେ ଲଗେଇଦି କିଛି ଦିନ ହେଲା କଥା ହେଇନି। ଆଉ କୁହନ୍ତୁ ତ ଆଗକୁ ପୂର୍ଣ୍ଣ କୁମାର ପୂର୍ଣ୍ଣିମା ଆସୁଚି ତ କୁମାର ପୁର୍ଣିମା ରେ ତ ଆପଣ ଜାଣିଥିବେ କେତେ କଣ ସବୁ ହୁଏ ଆଉ ଆମ ଆଡେ ତ ତ ବହୁତ ଭଲ ଭାବରେ ହୁଏ ଆ ଯେହେତୁ କୁମାର ପୂର୍ଣ୍ଣିମା ମାନେ ଆମର ଜାଗ ଆମେ ତୁଳସୀ ଚୋଉଁରା ଟାକୁ ଭଲସେ ସଫା କରି ମାନେ କୁମାର ପୁର୍ଣ୍ଣିମା ଆଗରୁ ସଫା କରିବି ତା ରଙ୍ଗ ଦେବି ଚୋଉଁରା ଟା ଆଉ ଚୋଉଁରା ଚାରିପଟ ଭଲସେ ସଫା କରିକି ମାନେ ଛୋଟ ଛୋଟ ବାଉଁଶ ବାଡି ପୋତିକି ତାପରେ ତୁ ଜାଣିଥିବୁ ଯେ ତୁଳସୀ ଚଉଁରା ଉପରେ ଚାନ୍ଦୁଆ ବୋଲି ଗୋଟେ ସଜାଯାଏ। ଏଥିରେ ବହି ରୁହେ। ଆଉ ତା ଚାରିପଟ ତ ଆମେ ଲିଚୁ ଲାଇଟି ଏମିତି ଦେଇକି ଭଲ ଭାବରେ ପୁରା ସଜେଇ ଦୋଉ। ସଜେଇ କୁମାର ପୂର୍ଣ୍ଣିମା ଆଗ ଦିନଠୁ ହିଁ ମାନେ ଯୋଉ ଚାରିପଟ ସଫା କରିକି ସେଠି ମାନେ ମାଟି ଗୋବର ସବୁ ମିଶେଇକି ସେଇ ଚାରିପଟ ଆଙ୍କ ପୁରା ନିପି ଦୋଉ ଭଲସେ୍ ଯେମିତି ଚିକ୍କଣ ହେଇଯିବ ଚାରିପଟ ଆଙ୍କ ଯେମିତି ଝୋଟି ମୁଁ ଆଉ ତାର ତ ମାନେ କୁମାର ପୂନେଇଁ ଦିନ ଝୋଟି ମୁରୁଜ ସବୁ ଭଲ ଭାବରେ ଚ‌ଉଁରା ଚାରିପଟ ଆଙ୍କ ସଜେଇ ଦୋଉ ରଙ୍ଗୀନ ଝୋଟି କରୁ। ଆଁ ଝୋଟି ଧରିନିଅ କରିଦେଇକି ତା ଭିତରେ ଅଳତାରେ ରଙ୍ଗ କରିଦୋଉ ଆଉ କଲର ଆମର ଯୋଉ ମୁରୁଜ ସବୁ ନାଲି, ନୀଳ ଆଉ ହଳଦିଆ ସବୁ ଗୋଲାପୀରେ ସବୁ ରଙ୍ଗ କରିକି ବଢିଆ ସେ ଭାବରେ କରୁ ଆଉ ଆପଣଙ୍କ ଆଡେ କେମିତି କଣ ପାଳନ କରନ୍ତି?
ଆମ ଆଡେ ମାନେ ଯୋଉ ସେଇ ସେଇ ଯୋଉ କୁମାର ପୂର୍ଣ୍ଣିମାଟା ମାନେ ଜହ୍ନି ଓଷା ବି କୁହାଯାନି କି ତାକୁ?
ହଁ।
ସେ ଯୋଉ ଜହ୍ନି ଓଷା ମାନେ ଆମର କୁ ମାନେ କିଛି ପିଲା କଣ ମାସରୁ କିଛି ପିଲା କରନ୍ତି, କିଛି ପିଲା ପନ୍ଦର ଦିନରୁ କିଛି ପିଲା ସା ତ ଦିନୁ କିଏ ପାଞ୍ଚ ଦିନୁ କି ଏମିତି ଦିନେ କରନ୍ତି। ହେଲେ ମାନେ ମୁଁ କରେ ମାନେ ଆମର ଯୋଉ ହୋଉଚି। ଗୋଟେ ଜାଗାରେ କୋଠି କରିଥିଲୁ ମାନେ ସେଇଠି କରନ୍ତି ସାତ ଦିନି ଆଗରୁ। ସାତ ଦିନ ଆଗରୁ ସେଇଠି ମାନେ ଝିଅ ବୋଉ ସମସ୍ତେ ମାନେ କଣ କହିଲେ ବାହା ହେଇକି ପଳେଇଲେ। ତ ମୁଁ ଆସିକି ଆମ ଘରେ ଏକା କରୁଚି। ନା ଆମର ବି ସେମ୍ ପାଞ୍ଚ ଦିନରୁ କୋଉ ବର୍ଷ କୋଉ ପାଳିି ମାନେ ପାଞ୍ଚ ଦିନରୁ କରୁ ଚି କୋଉ ପାଳିରୁ ସାତ ମାନେ କୋଉ ବର୍ଷ ସାତ ଦିନରୁ କରୁଚି। ହେଲେ ଯୋଉ ହୋଉଚି କଣ ଆମର ବି ସେମିତି ଯୋଉ ହୋଉଚି ମାନେ ଜହ୍ନି ଫୁଲ ତ ନିଜେ ଛିଡେଇବନି। ମାନେ ଯ ମାସଟାଆଙ୍କ ବି ଆମିଷ ଏମତି ଖାଇବନି ମାନେ ଯୋଉ ହୋଉଚି ଆମ ମାନେ ଆମ ଘରେ ବି ଆମିଷ ହୁଏନି ସେ ମାସଟାଙ୍କ। ଯୋଉ ଘରେ ବି କଣ ବୋଉ ହେରିକା ଆଶ୍ଵିନ୍ୟ ମଙ୍ଗଳବାର ନା ଏମିତି କଣ କରନ୍ତି ତ ସେଥିଲାଗି ଆଉ ଯୋଉ ହୋଉଚି ମାନେ କଣ ଜହ୍ନି ଫୁଲ ତ ଛିଡା ହୁଏନି ମାନେ ମୋ ବଡ ବୋଉ କି ମୋ ବୋଉ ଏମିତି ମତେ କିଏ ଗୋଟେ ଫୁଲ ଆଣିକି ଦେଇଦିଅନ୍ତି। ତାପରେ ସେଇଟାକୁ ଗଲେ ଯୋଉ ହୋଉଚି ଦୁଆର ସେ ଚଉଁରା ପାଖରେ ଟିକେ ପୂଜା ହୁଏ। ସେ ଚଉଁରା ଟାକୁ କିଏ ଜଣେ ଲିପି ଦେଇଥାନ୍ତି। ମୁଁ ଯାଇକି ଟିକେ ମୁରୁଜ ପ କେଇଦିଏ ତାପରେ ତାକୁ କଳସୀ ବସାଏ ତାପରେ କଣ ପିଢା ଆଉ ଏମତି ଗୁଆ, କୋଉଡି ଏମିତି ଥୋଇକି ନାଲି ଛିଟ ଥୋଇକିନି ଏମିତି ତାପରେ ଯୋଉ ହୋଉଚି ବହି ପଢନ୍ତ ଯୋଉ ହୋଉଚି କଣ ପାଣି ଛଡେଇକି ବହି ପଢେ ତାପରେ ଅଆ ତାପରେ ମଝିରେ ମଝିରେ ଅର୍ଘ୍ୟ ଦବାକୁ ଆସିଲେ ଅର୍ଘ୍ୟ ଦିଏ ତାପରେ ତ ଜହ୍ନି ଫୁଲ ପଡେ ବୋଲି ତ ଆମେ ବି ଭୋଗଗୁରାକ ଖାଉନା। ମାନେ ଆଉ ଘରେ ଯେତେକ ଏମିତି ସବୁ ବାଣ୍ଟି ଦିଏ। ତାପରେ ଲାଷ୍ଟ ଦିନ କଣ ହୁଅ ମାନେ କରୁନା ଯୋଉ ହୋଉ ଚି
ହ
ମା ସମାନେ ସେଇ ଯୋଉ ହୋଉଚି ଚଉଁରାଟାକୁ ମାନେ ଯୋଉ ହୋଉଚି ଆମ୍ବ ତ୍ବରଣୀ ସେ ପତାକା ମାରିକି ମାନେ ସଜ ହୋଉ ଆଉ ଯୋଉ ହୋଉଚି କଣ ଯୋଉ ପାଞ୍ଚ ବର୍ଣ୍ଣ ଯୋଉ ମୁରୁଜର ନା କଣ ଏମିତି ମାନେ ଯୋଉ ହୋଉଚି ପାଞ୍ଚଟା କଲରରେ ମାନେ ମୁରୁଜୁ କରୁ। ଆଉ ଯୋଉ ହୋଉଚି କଣ ତାପରେ ସେଟା ଆଗ ଲିପି ଦୋଉ ତାପରେ ଯୋଉ ମୁର୍ଜ କରୁ। ତ ସକାଳୁ ଲିପା ହବ ତାପରେ ଯୋଉ ହୋଉଚି ସନ୍ଧ୍ୟା ବେଳୁ କୁ ଯାଇଁକି ମୁରୁଜ ପଡିବ ଆଉ ଯୋଉ ହୋଉଚି କଣ ମାନେ ସେଦିନ ନୂଆ କପଡା ବି ପିନ୍ଧିଥିବ। ଆଉ ସେଇଟା ଆମ୍ବ ତ୍ବରଣିରେ ସଜେଇ ଥିବ ବି ଆଉ ସେଦିନ ବି ଯୋଉ ହୋଉଚି ମାନେ ଦିଇଟା ଚାନ୍ଦ ହୁଏ ଦିଟା ଚାନ୍ଦ ହୁଏ ଆମ ଇଆଡେ। ମାନେ ଗୋଟେ ଚାନ୍ଦ ଯୋଉ ହଉଛି କଣ ଭୋଗରେ ପଡେ ଆଉ ଗୋଟେ ଚାନ୍ଦ ମାନେ ମାନେ ବନ୍ଦା ହବାକୁ ଯାଏ ମାନେ ସିଆଡେ ବନ୍ଦେଇକିନି ସିଆଡେ ଭସେଇବାକୁ ଯାଆନ୍ତି ଆଉ। ଉଁ ଆଉ ସେଠି ମାନେ ଯୋଉ ହଉଛି ବୁଡ ଦେଇକି ବି ଆସନ୍ତି ବୁଡିକି ଆସିବ ତାପରେ ଯୋଉ ହଉଛି କା କଣ ଗୋଟେ ଉଁ-ଉଁ କଣ ଗୋଡିଗୁରେ ବି ନା ଶାମୁକା ଏମିତି କଣ ଗୋଟେ ଧରିକି ଆସିବେ ଯୋଉଟାକୁ କି ଯୋଉ ହଉଛି ଛା ଯୋଉ ଘର ଉପରକୁ ଫିଙ୍ଗିବ ଆଉ ଯୋଉ କଣ ଆଉ ଚନ୍ଦ୍ରକୁ ଦେଖିକିନି ମାନେ ଏମିତି କଣ ଗୋଟେ ମାନେ ପାଟିରେ ଖଇ ପକେଇକିନି ମାନେ ଏମିତି କଣ ଗୋଟେ ଫୁଙ୍କନ୍ତି। ଏମିତି ଲାଷ୍ଟକୁ ହୁଏ ଆଉ, ତାପରେ ଭୋଗ ଖାଇକି ଶୋଇବ ଆଉ।
ହଁ-ହଁ ତ ଆମ୍ କି-ଇ-ଇ ସେମିତି ହୁଏ ସବୁ କୁମାର ପୂର୍ଣ୍ଣିମା ଆମ ଆ ଆଡେ ବି ସେ ବହୁତ ଜହ୍ନିଓଷା କହନ୍ତି। ତ ମାସକର ମାସ ସାରା ଆମେ ବି ଆଇଁଷ ମୁଁ ବି ସେ ଓଷା କରେ ତ ମାସ୍ ତାଙ୍କ ଆଇଁଷ ମୁଁ ବି ଛାଡିଦିଏ ଆଉ ଜହ୍ନି ତ ଜାଣିଥିବେ ସେ ମାସଟାଯାଙ୍କ ଯୋଉ ତରକାରୀରେ ମାନେ ଜହ୍ନି ପଡିଥିବ ସେ ଯୋଉ ତରକାରୀ ବି ଆପଣ ଖାଇବେନି। ହୁଁ ତ ଆଉ ଆମେ ବି ସନ୍ଧ୍ୟା ଯେତେବେଳେ ସନ୍ଧ୍ୟା ବେଳେ ତ ସେ ପୂଜାଟା ମାନେ ମାସଟାଯାଙ୍କ ସନ୍ଧ୍ୟା ମୁଁ ପାଣି କାଢିକି ନେଇଯାଏ ତାପରେ ଚଉରାକୁ ଆଗ ଭଲ ଭାବରେ ଧୋଇ ଦିଏ। ଚାନ୍ଦୁଆ ଉପରେ ଯେହେତୁ ମାନେ ସେଇ ବହିଟା ରହିବ କୁମାର ପୂର୍ଣ୍ଣିମା ଜହ୍ନି ଓଷା ଦିଟାଯାଙ୍କ ବହି ରହି କଳସ ମାନେ ବସେଇଥାନ୍ତି। ଆମ ଆଡେ ବି ମାନେ ମାସେ ମାସେ ଗୋଟେ ପିଲାମାନେ ସେ ମାସଟାଯାଙ୍କ କରନ୍ତି ଆଉ ଛୋ ଛୋଟ ଛୋଟ ପିଲାମାନେ ଯେହେତୁ ଆଇଁଷକୁ ଛାଡି ପାରିବେନି ଯୋଉମାନେ ନୀତି ନିୟମରେ ରହିପାରନ୍ତିନି ସେମାନେ ସାତ ଦିନିଆ କରନ୍ତି। ଆଉ ଆମେ ଯେହେତୁ ମାସଟାଯାଙ୍କର କରିଥାଉ ଆମେ ଯୋଉ ମାସଟାଯାଙ୍କ ଯିଏ କରନ୍ତି ସେ ଜହ୍ନି ଓଷ୍ ଓଷା କରନ୍ତି ଆଉ ଯିଏ ଆମର ମାନେ ସାତ ଦିନିଆ କରନ୍ତି ସେ ତାଙ୍କର ଚାନ୍ଦ ବନା ମାନେ ବନେଇକି ନିଅନ୍ତି। କିନ୍ତୁ ଆମ ଆଡେ କଣ ଅଛି ନା ଯୋଉମାନେ ଜହ୍ନି ଓଷା କରିଥିବେ ସେ ଚାନ୍ଦ ତାଙ୍କର ବନ୍ଦାନ୍ତିନି ମାନେ ଯୋଉ ପିଠାରେ ସୁଜି ଯନ୍ତାରେ ଯୋଉ ଚାନ୍ଦ କରନ୍ତି, ଆମେ ସେରା କରୁନା ଯୋଉମାନେ ସାତ ଦିନ କରନ୍ତି ସେ ଚାନ୍ଦ ବନ୍ଦେଇକି ମାନେ ନିଅନ୍ତି ପୋଖରୀଆଡେ ଆଉ ସେଠି ଯୋଉ କଣ କଥାରେ ଅଛି ଯୋଉ କଣ ଶାମୁକା ଗେଣ୍ଡା ଏମିତି କଣ ପାଣିରେ ଆଣନ୍ତି ମୁଁ ତ ସେ ବିଷୟରେ ଜାଣିନି ଯେହେତୁ ଆମେ ଜହ୍ନି ଓଷା କରି, ସେମାନେ ତାଙ୍କର ନେଇକି ଯାଆନ୍ତି ଚାନ୍ଦ। ଆଉ ଲାଷ୍ଟ୍ ଦିନ ତ ଜାଣିଥିବେ ଯେ ସକାଳୁ ହିଁ ମାନେ ଗାଧେଇକି ଯାଇଁକି ଚଉଁରା ଧୋଇଦେବେ ତାପରେ ଆମ୍ବ ପତ୍ର ଚାରିଆଡେ ମାନେ ସେଇଠି ଟାଙ୍ଗି ଦେବେ ଆଉ ସବୁ ରଙ୍ଗର ପତକା ଯୋଉ ଜରିପରି ଆସେ। ଆଉ ଲିଚୁ ଫିଚୁ ଆମେ ସବୁ ଲଗେଇ ଦେଇଥାଉ ତା ପୂର୍ବ ଦିନରୁ ଯେହେତୁ ଟିକେ ମାନେ ଅଳ୍ ଅଳ୍ପ ସମୟ ଭିତରେ ଏରା ହେଇଯିବ, ଆଉ ତାପରେ ଖରାବେଳ ସମୟ ତ ଆମେ ସେଇଠି ହିଁ ଯୋଉ ମାନେ ମାଇକ୍ ଲଗେଇକି ଠାକୁରଙ୍କ ଭଜନ ଲଗେଇକି ସବୁ ଆଉ ନ ଶୋଇ ସମସ୍ତ୍ ସେ ପିଠାପଣା ତ ନିଜ ନିଜ ଘରେ ସବୁ କରିବେ ଯେମତି ସୁଜି ପିଠା କରନ୍ତି ଆଉ ପୁର କାକରା ସାଧେ କାକ୍ କାକେରା ଏମିତି କରନ୍ତି ଆଉ ସବୁ ପ୍ରକାର ଫଳ ଲାଗେ ଏଥିରେ, ଆଉ ଲାଷ୍ ସଂଧ୍ୟା ହେଲା ମାନେ ଆମେ ନେଇକି ସବୁ ରଖିଦଉଛନ୍ତି ଗାଈ ଗୁହାଳକୁ ଆସି ସାରିଲେ କୁହନ୍ତି ଯେ ପୂଜାଟା ହବ ବୋଲି ଲାଷ୍ଟ ଦିନ, ତ ଆମେ ସେମିତି ଗାଈ ଆସି ସାରିଲା ପରେ ନେଇକି ପୂଜାର ସବୁ ଜିନିଷ ରଖ୍ ଆଉ ସମସ୍ତେ ସେଠି ହୁଳହୁଳି ଯେତେବେଳେ କୁହନ୍ତି ହୁଳହୁଳି ଦେଇକି ବହି ପଢା ଆଉ ଜଣେ ତ ମାନେ ପୋଥି ନାଁଆକୁ ଆଣିଥାନ୍ତି ସିଏ ପୂଜା କହନ୍ତି ଆଉ ଆମେ ମାନେ କଣ କରୁନା ସେ ଯେତେବେଳେ ବହି ପାଣି ଛଡେଇକି ଦେଇଦିଅନ୍ତ ଆମେ ପଢି ଦଉ। ତାପରେ ଜଣ ଜଣ କି ଜେନ୍ତି ସେଠି ଗୋଟେ ଗାତ ହୁଏ ପାଣି ଦିଆଯାଏ ସାତ ଥର ଲାଖେ ଯିଏ ଯିଏ ଓଷା କର ସମସ୍ତେ ଯାଇକି ସେଠି ସାତଥର ଲାଖେ ପାଣି ଦେବେ ସମସ୍ତେ ଦୀପ ବନ୍ଦେଇବେ। ଆଉ ଭୋଗ ହେଇସାରିଲା ପରେ ସମସ୍ତେ ଆଗ ଠା ଠାକୁର ଙ୍କୁ ମାନେ ଜୁହାର ହେବି। ସେଠି ବି ବଡ଼ ଲୋକ ମାନେ ବି ଥିବେ ଗୁରୁଜନ ମାନେ ତାଙ୍କୁ ଜୁହାର ହବ। ଆଉ ଖଇ ଆମର ବି ତ ଖଇ ସବୁଆଡେ ନେଇକି ମାନେ ଘର ଟା ଯାଙ୍କ କୁହନ୍ତି ଯେ ଖଇ ବିଞ୍ଚିବ। ଆଉ ଜହ୍ନ କୁ ଦେଖିକି ଖଇ ଖାଇଲେ ଆଉ ତୁଣ୍ଡୁକା ହୁଏନି ବୋଲି କ ଆମେ ବି ସେମତି ଖଇ ଘର ଟାଙ୍କ ବିଞ୍ଚୁ ଘର ବିଞ୍ଚିକିି ଖଇ ହଉଚି ଯୋଉ ଜା ଜହ୍ନ କୁ ଦେଖିକି ବି ଖଇ ଖାଉ। ଆଉ ଯୋଉମାନଙ୍କର ଘରେ ଓଷା ନ ହେଇଥାଏ ତ ତାଙ୍କ ତାଙ୍କରି ଘର ମାନଙ୍କରେ ନେଇକି ସବୁ ଭୋଗ ଦଉ। ଆଉ ରାତିରେ ଆମେ କଣ କରୁନା ଝି ଝିଅମାନେ ଯୋଉମାନେ ଓଷା କରିଥାନ୍ତୁ ସମସ୍ତେ ଆମେ ଏକାଠି ହେଇ ଗୋଟେ ଜାଗାରେ ମାନେ ଯୋଉ ଆଉ ତ ମାନେ ଖାଇବା ଖାଲି ଯେମିତି ଆମେ ପୁରୀ ତରକାରୀ କରି ଖାଉ। ବିନା ପିଆଜ ରସୁଣ ପକେଇ ତରକାରୀ କରୁ ଖାଉ। ସମସ୍ତେ ଗୋଟେ ଜାଗାରେ କରୁ। ପଇସା ଆଦାୟ କରିକି ତିଆରି କରି ମାନେ ସାଙ୍ଗ ହୋଇକି ଖୁସିରେ ଖାଉ। ତ ସେମିତି ରାତି ଟାଇମ୍ ନାଚ ଗୀତରେ ଆମର ଇଆଡେ କଟିଯାଏ। ଆଉ ଆପଣଙ୍କ ଆଡେ ମାନେ ଓଷା ପୂଜା ସରିଲା ପରେ କଣ କଣ ସବୁ ଖାଆନ୍ତି?
କଣ କହିଲେ?
ମୁଁ କହିଲି ଆପଣଙ୍କ ଆଡେ ପୂଜା ସରିଲା ପରେ ସବୁ କଣ କଣ ଖାଆନ୍ତି? ଯୋଉମାନେ ଓଷା
ଆମ ନାଇଁ ଆମ ଆଡେ ଏମତି ତ କିଛି ମାନେ ଯୋଉ ହୁଏ ନାହିଁ ଯୋଉ ହଉଚି ମାନେ ଭୋଜିି କି କଣ ମାନେ ମୁଁ ତ ଘରେ ଏକା କରେ। ଏମିତି କିଛି ଭୋଜିିକି ମାନେ ସେମିତି ପୁରୀ ତରକାରୀ କିଛି ଖାଆନ୍ତିନି। ମାନେ ସେ ଯୋଉ ଭୋଗଟା ହେଇଥାଏ ଯୋଉ କାକେରା ପିଠା ତ ମେ ମାନେ ତାଙ୍କର ମୁଖ୍ୟ ଯୋଉ ହଉଚି ଲାଗେ ସେଇଠି। ସେ ଯୋଉ ହଉଚି ସେ କାକେରା ପିଠା ହିଁ ମାନେ ଖାଇକି ହିଁ ରହୁ। ଆଉ ଯୋଉ ହଉଚି ଆପଣଙ୍କ ଆଡେ ଯେମିତି ମାନେ କଣ ମାନେ ଯିଏ ହଉଚି ସାତ ଦିନି ଆଗରୁ କରିବ ସେ ସାତ ଦିନି ଆଇଁଷ ଛାଡିବ। ଆଉ ଯୋଉ ମାସ ଆଗରୁ ଯଉ କରିବ ସେ ମାସେ ଆଇଁଷ ଛାଡିବ। ଯେମିତି ପନ୍ଦର ଦିନ ଆଗରୁ କରିବ ପନ୍ଦର ଦିନି ଆମ ଆଡେ ହେଲେ ହେମିତି ନାହିଁ। ମାନେ କଣ କହିଲେ ମାସଟା ତମେ ଜହ୍ନି ଓଷା କି ମାନେ କୁମାର ପୂର୍ଣ୍ଣିମା କରିବ ତ ଆଉ ଯୋଉ ହଉଚି କଣ ମାନେ ମାସ ଟା ଯାଙ୍କ ତମେ ଆଇଁଷ ଛାଡିବ। ଆଉ ଯୋଉ ହଉଚି କଣ ଆପଣଙ୍କ ଆଡେ କଣ ଗୋଟେ ମାନେ ଯୋଉ ଗାତରେ କଣ ଗୋଟେ କରନ୍ତି?
ହଁ ଗାତରେ ମାନେ କ୍ଷୀର ଭୋଗ ଦିଆଯାଏ। ସେଠି ଯାଇକି ଯିଏ ଯିଏ ବି ଓଷା କରିଥାନ୍ତି ସା ସାତ ଥର ଲାଖେ ପାଣି ଦିଅନ୍ତି।
ଓହୋ। ମାନେ ଆମର ହେଇଟା ଖାଲି ମାନେ ଯୋଉ କଣ କହିଲୁ ଚଉରାରେ ଯୋଉ ଅର୍ଘ ଆଉ ଯୋଉ ହଉଚି ବନ୍ଦାନ୍ତିନି
ହଁ।
ମାନେ ଆମ୍ ଆମର ଖାଲି ସେମିତି ମାନେ ଯୋଉ ହଉଚି ଚଉରା ରେ ଖାଲି ଅର୍ଘ ମାନେ ଚଉରା ମୂଳରେ ଅର୍ଘ ଢଳା ହବ ଆଉ ବନ୍ଦା ହବ। ଆଉ ଯୋଉ ହଉଚି ଜହ୍ନି ଓଷା ଆଉ କୁମାର ପୁର୍ଣିମା ବହି ଦିଟା ବି ରଖା ହୁଏନି ମାନେ ଗୋଟିଏ ବହି ରଖା ହୁଏ ଆଉ। ଆଉ ସାତ ଦିନ ପୂର୍ବରୁ ଆମ ଆଡେ ବି କଲେ ହେଲେ ଯୋଉ କଣ କହିଲେ ଯୋଉ ମାନେ କରନ୍ତି ଯୋଉ ହଉଚି ଚାନ୍ଦ ଯୋଉ କରନ୍ତି, ମାନେ ସାତ ଦିନ ପୂର୍ବରୁ ଯିଏ କରିବ ସେ ଡେଲି କା ଚାନ୍ଦ ଧରିିକି ଯିବ। ହେଲେ ଏମିତି ନାହିଁ। ମାନେ ଯଉ ହଉଚି ସାତ ଦିନ ପୂର୍ବରୁ କର କି ପାଞ୍ଚ ଦିନ ପୂର୍ବରୁ କର କି ପନ୍ଦର ଦିନ ପୂର୍ବରୁ କର କି ମାସେ ପୂର୍ବରୁ କର ମାନେ ତମେ ସେଇ ଗୋଟିଏ ଦିନ ହିଁ ମାନେ ଆମ ଆଡେ ଏଇଠି ଦିଟା ଚାନ୍ଦ ହୁଏ। ଆଉ ଆମ ଗାଁ ପାଖରେ ଗୋଟେ ଗାଁ ଅଛି ସିଏ କଣ କହିଲେ ତ ମାନେ ପ୍ରତ୍ୟେକ ଦିନ ସାତ ସାତଟା ଚାନ୍ଦ। ମାନେ ଯୋଉ ହୋଉଚି ସାତ ଦିନିଆଙ୍କ ଯଦି କ ଯଦି ମାସ ଟାଙ୍କ କଲେ ତାହେଲେ ସାତ ଟା ମାନେ ସାତଟା ଚାନ୍ଦ ନେଇକିଯିବେ। ପନ୍ଦର ଦିନ ଆଗରୁ ଗଲେ ସାତଟା ଚାନ୍ଦ ନେଇକି ଯିବୁ। ଯଦି ପୁଣି ଯୋଉ ହଉଛି କଣ ପାଞ୍ଚ ଦିନ କି ସାତ ଦିନ ଆଗରୁ ଗଲେ ବି ସେ ସାତଟା ଚାନ୍ଦ ପୁଣି ଯଦି ସେଇ ଦିନଟା କରିବେ ସାତଟା ଚାନ୍ଦ ମାନେ ତାଙ୍କର ପୁଣି କରିବେ ସୁଜିରେ କିଛି କରିଥିବେ ପୁଣି ଦହିରେ କିଛି କରିଥିବେ ବିସ୍କୁଟ ରେ ବି କରିଦଉଛନ୍ତି ବିସ କୁଟରେ ଅଟାରେ ଏମିତି କରନ୍ତି ଆଉ। ସାତଟା ଚାନ୍ଦ ଏମିତି କଣ ଗୋଟେ କଣ କଣ ଗୋଟେ ମିଷେଇକି କରନ୍ତି ଆଉ।
ହଁ ଆମ ଆଡେ ବି ତ ଆମ ଆଡେ ନା ଆମର ସେମିତି ନାହିଁଯୋଉ ସବୁ ଆଡେ ଯାହା ଯାହାର ଯୋଉ ଆଡେ ଯାହା ଚାଲିଚଳଣି ଯେମିତି ବା ଯେମିତି ଯୋଉଆଡେ ଅଛି ପୂର୍ବ ପ୍ରସ୍ଥାନରେ ସେମିତି ହୁଏ ଆମ ଆଡେ କଣ ଅଛିନା ସୁଜି ଯନ୍ତୁଆଣି ସେଇଥିରେ କରନ୍ତି। ଚାନ୍ଦୁ। ତ ଚାନ୍ଦ କରିକି ସେ ଚାନ୍ଦରେ ସିନ୍ଦୁର ଚନ୍ଦନ ସବୁ ଦେଇକି ଫୁଲ ମାନେ ସେଇ ଚାନ୍ଦ ଟାକୁ ତ ବନ୍ଦାନ୍ତି। ଆଉ ମୁଁ ତ କେବେ ଚାନ୍ଦ ପୂଜା କରିନି କାରଣ ଆମ ଆଡେ ଯେହେତୁ ମୁଁ କହିଲେ ସେଇ ଯନହିଁଓଷା ଯିଏ କରନ୍ତି ସିଏ ଚାନ୍ଦ ପୂଜନ୍ତିନିକି ମୁଁ କଇନି କୁଆଁର ପୂର୍ଣ୍ଣିମା ମାନେ କରନ୍ତି। ସା
ହଁ।
ତ ସମସ୍ତେ ଏମତି ବହୁତ ଭଲ ଭାବରେ ଧୁମଧାମ ରେ ପାଳନ କରନ୍ତି କୁମାର ପୂର୍ଣ୍ଣିମା ଆଉ। ଆଉ ବି ଅନ୍ୟ ଆଡେ ଗୁରୁ ଗରା ଅଛି ଆଞ୍ଜୁଳି ଟେକନ୍ତି ଜାଣିଥିବେ କୁମାର ପୂର୍ଣ୍ଣିମାରେ ଆଁଏ। ମୁଁ ଶୁଣିଛି ମୋବାଇଲରେ ବି ଦେଖିଛି। ହେଲେ ଆମ ଆଡେ ନାହିଁ। ଆଞୁଳା ଟେକନ୍ତି ସବୁ ଖଇରେ ଗୋଟା ନଡିଆ କଦଳୀ ଆଉ ଫୁଲ। ହଉ ତାହେଲେ ରହୁଛି ଆପଣଙ୍କୁ ଟିକେ ଫ୍ରି ହେଇକି କଲ କରିବି।
ହଉ ହଉ।
ହ